ହୁଁ।
ଆସିଲା ଭଲସେ ଶୁଭା ଗଲା?
ହଁ ୟାପର ଟିକେ ସ୍ଲୋ ଶୁଭୁଥିଲା ଏବେ ଆଉ ଏବେ ଭଲ ଶୁବୁଛି ଆଉ।
ଓହୋ ଘରେ ଏଇନା ବସିଛି ତ ସେ ଟିକେ ଘୁଡେ ଘୁଡା ହେଇକି ବସଛି ଶୀତ ଲାଗୁଛି। ବର୍ଷା ହଉଛି ଶୀତ ଲାଗୁଚି ଘୋଡେଇ ଘୁଡ଼ା ହେଇକି ସାର୍ଟ ଫାଟ ପିନ୍ଧି ଯୋଉ ଓଦା ଉଦା ହେଇଥିଲା। ଆଉ ଘୋଡେଇ ଘୁଡାକି କନା ହେଇକି ବସିଛି ଆଉ।
ହୁଁ ମୋର ତ ଚୁଟି ଫୁଟି ତିନ୍ତି ଯାଇଛି ମୁଁ ହେଲେ ବସି ପାରୁନି ଘର ଭିତରେ ଘରେ ଭିତରେ ଯେହେତୁ କଳି ଫଳା ସବୁ ଚାଲିଛି।
ନା ଯେ ମାନେ ବ ମାନେ କଥାବାର୍ତ୍ତା ହଉଛନ୍ତି ଯେ ଟିକେ ଇଏ ସବୁ ମୁଁ ରହି ପାରୁନି ଘର ଭିତରେ ଆଉ।
ହଁ ଆଉ କୋଉଠି ଅଛ?
ଏ ଆମ ବାରଣ୍ଡାରେ।
ବାରଣ୍ଡାରେ ବସିଛ ଆଉ ଘରଟା ବାରଣ୍ଡାଠୁ କେତେ ବାଟ କି? ଘରଟା ବାରଣ୍ଡାଠୁ କେତେ ବାଟ?
ଫାଇଭ୍ ମିଟର୍ସ।
ଫାଇଭ୍ ମିଟର୍ସ? ନା ତମର ଭଲ ସୁବିଧା ହଉଥିବ ନା ସେଇଠି ରୋଷେଇ ଓସେଇ ସବୁ କରୁଛ ତାପରେ ସେଇଠି ଖାଉଛ ସବୁ ଇଏ କରୁଛ ଆମର ତ ବାହାରୁ ବାହାରୁ ଯିବାକୁ ପଡୁଛି ତାପରେ ହଇରାଣ ବହୁତ ହେବାକୁ ପଡୁଛି ଆଉ ବର୍ଷା ଯେମିତି କାମ କରିବାକୁ ପଡୁଛି।
ତୁମର ଗ୍ୟାସ ଅଛି କିରେ?
ନାରେ ଗ୍ୟାସ ପାସ ଗ୍ୟାସ ଆଉ ଏଇନା ପକା ହେଇନି। ଦି ତିନି ମାସ ହେଲାଣି ଗ୍ୟାସ୍ ଫ୍ୟାସ୍ ଆଉ ଚଲଉନୁ। ଯୋଉଠୁ ଗ୍ୟାସ ଗୋଟେ କଣ ରେଟ ଫେଟ ବଢିଗଲା ନା କଣ ମିଳିଲାନି କହିଲେନି ଗୋଟେ ଲୋକମାନେ।
ସେଇଦିନଠୁ ଆମେ ଆଉ ପକଉନୁ।
ଏଇ ଯୋଉ କାହାର ଯିବ ଛାଡିବା ଭଳି ଏଇ ଯୋଉ କହିବୁ ହେଲେ। କାଲି କେମିତି ପରେ ତାର ପଚରା ହ୍ୟାଲୋ ଆରେ ମୁଁ ଜା ଆରେ ସେ
ସବୁୁରା କ୍ଲିୟର ଶୁଭୁଚି ଏଠି। ହାଲୋ ପୁରା ସଫାସଫା ସବୁ ଶୁବାଉଚି ଏଠି। ଯଦି ସୋଦା ସୋଦୀ କଣଟେ ହେଇଗଲା।
ହୁଁ।
ଗଲା
ଆଉ ତତେ ସବୁ କଣ କଣ କରିବାକୁ ଭଲ ଲାଗେ ଫ୍ରି ଟାଇମ୍ ରେ?
ଫ୍ରି ଟାଇମ୍ ରେ ଫ୍ରି ଟାଇମ୍ ରେ ମତେ ଏ ଆଗରୁ କଣ ଆଗରୁ ଗୋଟେ ଗୁଣ ଥିଲା ମୋର ଘରେ ବସିବି ହେଟୁ ମୋ ଗୀତ ଶୁଣିବି ଏଇରା କରୁଥିଲି ହେଲା ଏବେ କିନ୍ତୁ ଫ୍ରି ଟାଇମ୍ ରେ ମାନେ କୁ ସହିତ କଥାବାର୍ତ୍ତା ହେବା ନହେଲେ କୁଆଡେ ବୁଲାବୁଲି କରିିଯିବା ଯାହା ହେଲେ ଗୋଟେ ବୁ-ବୁଲି ଜିବା ପାଇଁ ଇଚ୍ଛା ହବ।
ହଁ।
କାମ୍ ଯୋଉଟା ଭଲ ଲାଗୁଚି ସେଟା କରୁଚି ଆଉ କରୁଚି ଆଉ ଯଦି ମନେ କର ତମେ ଏଇନା ଗୋଟେ ଖେଳ ଖେଳିବ ମୋତେ ଭଲ ଲାଗିଲେ ହେଟା ମୁଁ ଯିବିନି ହେଟା। ଯଦି ଭଲ ଲାଗିବ ଜିନିଷଟା କରିବାକୁ ଯିବି ଯଦି ଇଚ୍ଛା ନଥିବ ଯିବିନି ମୂଳରୁ ଆଉ। ଏଟା ଇଚ୍ଛା ଆଉ।
କିଛି ଅଧିକାଂଶ ଆମେ ଯେତେବେଳେ ଖେଳୁଚୁ ଘରେ ତ ବ କଣ ପାଇଁ ଆସୁନା?
ସେତେବେଳେ ମୁଁ ଗୋଟେ ଇଂଲିଶ ଫିଂଲିଶ ପ୍ରାଟିସ୍ କରୁଚି ଇଆଡେ।
ହୁଁ ହୁଁ।
ହୁଁ ଇଚ୍ଛା ହୋଉନି ଆଉ ଯୋଉଟା ଯୋଉ କାମଟା ଇଚ୍ଛା ହୋଉଥିବ କରିବୁ ନା କ୍ରିକେଟ୍ ଖେଳିବାକୁ ଇଚ୍ଛା ହୋଉନି ବେଳେ ବେଳେ ଇଚ୍ଛା ହୋଉଚି ମୁଁ ତମେ ସାଥେ ଖେଳି ଦୋଉଚି ମୁଁ କ୍ରିକେଟ ଅଧିକାଂଶ ଖେଳଯାଉଚି। ସ ଡେଲି ଗୋଟେ ଖେଳିବାକୁ ବାଗ ଲାଗୁନି ବୁଲାବୁଡି ମତେ ତ ସବୁଠୁ ମତେ ସବୁଠୁ ମାନେ ବୁଲାବୁଲି କରିବାକୁ ଭଲ ଲାଗେ ଯୁଆଡେ ଡାକିବୁ ସିଆଡେ ଯିବିହାରି ବୁଲାବୁଲି କରି। ମୋ ଆଖପାଖରେ ଯଦି କଣ ଗୋଟେ କାମ ଛୋଟ ବଡ କାମ ଅଛି ମ ମନେ କର ତୋର ଗୋଟେ ଛୋଟ ବଡ କାମ ଅଛି ଡାକିଲୁ ମୋତେ ଏଠୁ ଏଯାଁଗେ ଗୋଟେ କୁଣିଆ ଯିବା ନହେଲେ କୁଆଡେ ଗୋଟେ ଦୂର ବାଟ ବୁଡି ବୁଲିଯିବା ଆଉ।
ହୁଁ।
ମୁଁ ମୁଁ କିନ୍ତୁ ବୁଲିବା ପାଇଁ ଯିବି ତୋର କାମ ସା ଯାହା ଥାଉ ଥାଉ ହେଲା। ମୁଁ କିନ୍ତୁ ଖାଲିରେ ତୋ ସାଙ୍ଗରେ ଯାଇକି ବୁଲିବା ପାଇଁ ଯାଉଚି। ଏଇଭଳିଆ ଆଉ।
ଉଁ ହୁଁ ଆ ତ ଶୋଇ ସେଇଥିପାଇଁ ତୁ ଶୋଇ ହେଇ ଗଲୁ ନାଁ।
ହଁ ସିଏ ଗାଡି ଫାଡି ଧରିକି ଡାକୁଚି ମୁଁ ପଳୋଉଚି। ଫେରୁଚି ଆଉ ତୁ ଯା ମତେ ଟିକେ ଛାଡିକି ଆସିବୁ ଏଠୁ ଯା ଟିକେ ଛାଡିକି ଆସିବୁ। ଆଉ ହେଟି ହେଟି ହେଟି ବାହାଘର ହୋଉଚି ମୁଁ ଗୋଟେ ବାଘରିଆ ଯିବି ଆସେ ଟିକେ ଛାଡିକି ଆସିବୁ ଏମିତି ବେଳେ ବେଳେ କୋହୁଚି କାମରେ ଲଗେଇ ଦୋଉଚି।
ଓହୋ ତତେ ମାନେ ଖାଇବାକୁ ଭଲ ଲାଗେ ନାହିଁ?
ହଁ ଖାଇବା ପାଇଁ ତ ବଢିଆ ଲାଗେ। ମୁଁ ତ ଆମ ଘରେ ମୁଁ ଅଧିକା ଖାଉଚି ସବୁଠୁ ଯେ।
ଉଁ ହୁଁ।
ହୁଁ ତତେ କଣ କଣ କରିବା ପାଇଁ ଲାଗେ ଫ୍ରି ଟାଇମ୍
ମତେ ମତେ ବି ସେଇ ତୁ ଯୋଉ ବୁଲିବାକୁ କହିଲୁନି ମତେ ଯୁଆଡେ ଡାକିବୁ ଶଳା ମୁଁ ବୁ ଯିବାକୁ ଯିବାକୁ ବହେ ଦୂର ଚାହେଁ ହେଲେ କିନ୍ତୁ ଘର ଛାଡନ୍ତିନି।
ଓ ହୋ।
ନହେଲେ ବୁଲିବାକୁ ମତେ ବି ବହେ ଭଲଲାଗେ। ଖାଇବାକୁ
ହୁଁ ବୁଲିବ ବୁଲିବ ଏକା ଏକଲା ବୁଲିବ ହେତେ ବାଗ ଲାଗିବନି ଆଉ ଅଜଣା ଲୋ କ ସହିତ ନେଲେ ଟିକେ ଯାହା ସହିତ ଏତେ କ୍ଲୋଜ ନୁହେ ତାହା ସହିତ ବୁଲିବି ଯଦି ଏତେ ବାଗ ଲାଗିବନି। ଆଉ ତୁ ବୁଲିବୁ ସାଙ୍ଗ ମାନଙ୍କ ସହିତ ଆମ ଏମିତି ଆମ ମେଳରେ ଆମ ଛଅ ଜଣଙ୍କୁ ବୁଲିବା ଏକାଠି ହେଇକି ଆହୁରୁ ମ-ମଜା ଲାଗିବ ନା।
ହୁଁ। ହାଲୋ।
ପୁ-ପୁରା ଏକୁଟିଆ କେବେ ବୁଲିଚୁ କୁଆଡେ?
ଏକୁଟିଆ।
ହୁଁ।
ଏକୁଟିଆ ବହିବାଡେ ଯାଇନି ନ ହେଲେ ସଦା ବେଳେ ନ ହେଲେ ସାଙ୍ଗ ସାଥି ଘର ଲୋକ।
ମତେ ବେଳେ ବେଳେ କାମରେ ଗୋଟେ ପଠେଇ ଦଉଚନ୍ତି ଯେ ମୁଁ ଏକୁଟିଆ ପଳାଏ ଦୂର ଦରାକୁ।
ଉଁ ମୁଁ ଯଦି ଗୋ ଘରେ ଯଦି କୁଆଡେ କାମ ପଠେଇଲେ ମୋର ଯୋଉ ପାଖରେ ଅଛି ଜଣେ। ହୁଁ ହୁଁ।
ତମ ଘର ପାଖରେ କି ତାକୁ ଟିକେ କାମ ଦ
ହୁଁ ତାକୁ ଧରିକି ସାଙ୍ଗରେ ଯାଏ। ସେ ବୁଲି ବୁଲିକି ଆସ
ଆଉ ପଢାପଢି କେନ୍ତି କଣ ଚାଲି ତୁମର ଯୋଉ ପ୍ଲସ ଟୁ ପରୀକ୍ଷା ଟା ପାଖି ଆସିଲାଣି ତମ ପଢାପଢିରେ ତ କ ଟିକେ କଣ କି ତୁମ ମନ ଧ୍ୟାନ ଲାଗି କଣ କରିବୁ ହଁ।
ପାଠ ହେମତି ଚାଲିଚି। ମୁଁ ସବୁ କ୍ଲାସ ଯୋଉ କ୍ଲାସ ଟା ଅଛି ସେଇ କ୍ଲାସ ଟା କରୁଚି।
ହୁଁ ତମେ ଯେତେ କଲେଜ ଯାଉଚ କଲେଜରେ ମାନେ ସବୁ କ୍ଲାସ କରୁଚ ନା ଫାର୍ଷ୍ଟ କ୍ଲାସ୍ ଛାଡି ଦେଉଚ ନା ପୁରା ସବୁ ଲାଷ୍ଟ୍ ଯାଏଁ କରି କରି ଆସୁଚ ସବୁ କ୍ଲାସ ପୂରଣ କରି?
ଉଁ ହୁଁ ଯୋଉଦିନ ଲେଟ୍ ହଉଚି ଟିକେ ଯାଉ ଯାଉ
ହୁଁ।
ଦଶଟା ପନ୍ଦର କି କୋଡିଏ ଯାଉଚୁ ଆମେ ଫାଷ୍ଟରେ କରୁନୁ। ନହେଲେ ସ ଆଉ ସବୁ କ୍ଲାସ କରୁଚୁ ଯୋଉଟା ଯାହା ଅଛି ଆଉ।
ଓହୋ ଆମେ ଆଗ ଯିବୁ ତା ପରେ ସେଟା ହଉଚି ଲେଟ୍। ହେଇଯିବ ଆମେ ଆଉ କ୍ଲାସ କରିବୁନି। ଲେଟ ହେଇଗଲା ପରେ ଗୁଟେ କ୍ଲା ଆମେ ଛାଡ଼ିଦବୁ ପୁରାପୁରି। ତା ପରେ ଯଦି ଫ ଫୁଣି ହେଠୁ କ୍ଲାସ୍ ଯୋଉଠୁ ଆରମ୍ଭ ହବ। ସେଇଠୁ ଦିଟା କ୍ଲାସ୍, ବେଶି ନାଇ ଦିଟା ନା ତିନଟା ତିିନ ଟା କଷ୍ଟମଷ୍ଟେ ତିନିଟା ମୁଁ କରିଦେବି। ଦିଟା ଟା ଆମ ଦିଟା ୟୁ ଆମେ ଅଧିକାଂଶ କରୁ ଆଉ ତିନିଟା କ୍ଲାସ କଲା ବେଳକୁ ଟିକେ ଭଲ ଲାଗେନି କିନ୍ତୁ ବୋରିଂ ଲାଗେ ସେଠୁ
ଯାଏ କଣ ମୁଁ ପଢିପାରିବ ମୁଁ ତା ହଁ।
ଏ ଲାଷ୍ଟ ବେଳକୁ ଦି-ଦିଟା ନା ତିନିଟା ଭଳି କ୍ଲାସ ବଳେ ସେରା ଆମେ କିଛି କରୁନୁ ଖାଲି ପଳେଇ ଆସୁନି।
ଉଁ ହୁଁ ଲାଷ୍ଟ ଯୋଉଟା ମୁଁ କ୍ ଗୋଟେ ରୁ ଗୋଟେ ପଇଁଚାଳିଶ ଦିଟା ଏତେ ସେଇ କ୍ଲାସ ଟା କରିକିରେ?
ନା ନା ଏରା ଆମେ କେବେ କରିନୁ ପରା ଆମର ଗୋଟେ ରୁ ଏ କେତେ କହିଲୁ ହେଟା ଉ ଟାଇମ୍ ଟା? ହେ ଟାଇମ ଟା କେତେ କହିଲୁ? ହାଲୋ।
ଉଁ ହୁଁ।
ୱ କେତେ ଗୋଟେ ଟାଇଁ ଟାଇମ ଟା କେତେ କହିଲୁ କି?
ଟାଇମ ଗୋଟେ ରୁ ଗୋଟେ ପଇଁଚାଳିଶ ଅଛି ଗୋଟେ କ୍ଲାସ ଲାଷ୍ଟ ଟା।
ସେଇଟା ଆମର ସବୁବେଳେ ମାନେ ସୋମବାରଠୁ ନେଇକି ଶୁକ୍ରବାର ପର୍ଯ୍ୟନ୍ତ ହେଟା ଖାଲି ଇଂଲିଶ ପଢା ହୁଏ ଆମର ହେଲା।
ଉଁ ହୁଁ।
କ୍ଲାସ ଟା ଆମେ ପୁରା ବର୍ଷ ସାରା କଲୁନି ଏମତି। ଇଂଲିଶରେ ପୁରାପୁରି ଜିରୋ ଆ ରହିଲା ଅଟେନାସ୍ ଆମ।
ଉଁ ହୁଁ ଆମର ଏଠି ଜଣେ
ଉପସ୍ଥିତି ପୁରାପୁରି ଜିରୋ। ତଥାପି ହେଟାରେ ହେଟା ରେ ମୋର ଅଧିକ ମାର୍କ ଆସିଲା।
ଉଁ ହୁଁ।
ଏମିତି ଆଉ। ତା ପରେ ଥରେ କଣ କହିଲୁ ଥରେ ଆଇଥିଲୁ କଲେଜ ତା ପରେ ଯୋଉ ସାରେ
ହୁଁ।
କହିଲେ କହିଲେ କିଛିଟା ପିଲା ଆସୁଛନ୍ତି। ଆଉ କିଛିଟା ଅଧିକା ପିଲା ଆସୁ ନାହାନ୍ତି। କାହିଁକିନା ସେମାନେ ଭାବୁଛନ୍ତି ଘରେ ବସିକି ଖାଲି ପଢି ପୁଢାକି ପାସ୍ କରିଦେବେ। କହିଲେ ସେମାନେ ଠିକ୍ ଭାବୁଚନ୍ତି। ହେଲା, ଆମେ ବି ଆମବେଳକୁ ଏମିତି କରିଥିଲୁ ଆଉ ତମ ବେଳକୁ ତମେ ଯଦି କି ଯଦି ତମର ଯଦି ପଢା ପଢି ପ ମାନେ କରିବା ପାଇଁ ମାନେ ମୋବାଇଲ ଫୋବାଇଲ ନାହିଁ ତ କିଛି ଏଇ ବ୍ୟବସ୍ଥା ନାହିଁ ତମ ଆଡେ ବହି ତେବେ ଆସ ତମେ ପଢ ଏଠି ପଢା ପଢି କରିକି ଏଠେ ଯହା ଯିବ। ଆ ଯଦି ବ୍ୟବସ୍ଥା ମୋବାଇଲ ଫୋବାଇଲ୍ ପୁରା ଦୁର ବାଟ ଅଛି ଦୁର ବାଟ ରେ ଆସିପରୁନ ଚଳିବ। ଆଉ ଘରେ ବସିକି ଯୋଉମାନେ ପଢ଼ିକି ବି ଏରା ଆରମସେ ପାସ୍ କରିଦ ଏମିତ କହିଲା। ସେଇଠୁ ତ ଆମର ଗୋଟେ ସାହାସ ବଢ଼ିଗଲା ହେଇଠୁ ଆମେ ଆଉ ଆସିଲୁନି। ହେଇଠୁ ଆମେ କଲେଜ୍ ଆଉ ଆସିଲୁନି ତାପରେ ଘର ଅସୁବିଧା। କେତେଳେ କେମିତି କଣ କଲେଜ ଗଲି ସେକେଣ୍ଡ ଇୟରଟା।
ଉ ହୁଁ। ସାର୍ ମାନେ ବି ନିଜେ କହିଲେ ଘରେ ପଢିକି ମାନେ ପଢି ପୁଢାକି ପାସ୍
ହଁ ସେ ନିଜେ କହିଲେ ପଣା, ହେଇଠୁ ଆମର ପୁରା ସାହାସ ବଡ଼ ହେଇଗଲା ଆଉ। ସାର ତ ନିଜେ କହୁଛନ୍ତି।
ଯାହାର ସୁବିଧା ଅଛି ମୋବାଇଲ ଧରିବାର
ହୁଁ। ହେଇଠୁ ଆମେ କଲେଜ ଫଲେଜ ଆସିଲୁନି, ହେଇଠୁ ହେଇତାଇଁ ଛାଡିଦଲୁ ତାପରେ କେତେଳେ କେମିତି କଣ ଆସୁ ଟିକେ, ଆଉ ବୁବୁତ। ଖନା ଖାଲି ମାଣ୍ଟା ଝାଲମଟର ଖାଇବାପାଇଁ ଆସେ ଆଉ।
ଉଁ ହୁଁ।
ବାହରେ ଏକାଥରେ ଝାଲ୍ ମଟର ଖାଇକି ଟିକେ ପଳାଅ ଆଉ। କିନ୍ତୁ ଫାଷ୍ଟ ରୁ ଏଟା ମାନେ ଫାଷ୍ଟ ରୁ ଏଟା ସବୁ କ୍ଲାସ୍ କରିଚୁ। ଫାଷ୍ଟ ଡରିମରିକି ଖାଲି କ୍ଲାସ କରିବୁ। ହେତେବେଳକୁ ହାଇସ୍କୁଲ୍ ରୁ ଆସିଥିଲୁ ନ ଫାଷ୍ଟ୍ ଫାଷ୍ଟ୍। ହାଇସ୍କୁଲ୍ ଯୋଉ ଡର ଟା ଥିଲା ହେଇଟା ଟିକେ ଥିଲା ଆଉ।
ଉ ହୁଁ। ତ ଯୋଉଁ ଫାଷ୍ଟ ଇୟରରେ ଡେଲି କ୍ଲାସ୍ କର?
ହଁ କ୍ଲା ଫାଷ୍ଟ ଇଅର୍ ଟା ପରା କହିଲି ପରା ଫାଷ୍ଟ ଇଅର୍ ଟା ସମେସ୍ତେ ଆମେ ସବୁବେଳେ କ୍ଲାସ୍ କରୁ।
ଉ ହୁଁ।
ଫାଷ୍ଟ ଇଅର ଟା ଆମେ କାହାକୁ ଚିହ୍ନଥିଲୁ। ଡୁଡୁକୁ ବି ଚିହ୍ନିନଥିଲୁ ଆମେ। ତା ପରେ ସେଠୁ ଡୁଡୁ ବୁବୁ ହେରିକା ହେଠୁ । ସିଏ ହେଠୁ ଆଉ ଯୋଉ ଡେଙ୍ଗା ଆମର। ସିଏ ଆଉ ଯାହା ବାହାଘର ଏବେ ହେଲା ମ ସିଏ ବି, ସବୁ ଯେ ଆାଉଥିଲୁ ସାଙ୍ଗ ହେଇକି ଆଉ। ଆଉ ଜୋଉ କାଳିଆ କାଳିଆ ପ୍ରାଣୀ ଟା ମ ସେତ ଆମର ଭିତରେ ନଥିଲା ହେତେବେଳେ ଆଉ ଗ୍ରୁପରେ ସିଏ ଆଇକି ସେପଟ ଗାଁରେ କଣ ହୁଁ ଏମାନେ ଆମ ସ୍କୁ ସମତେ ଏମତି ଆଡିମିଶନ କରିକି, ତାପରେ ସବୁ କଲର ଡ୍ରେସ ଯାଇଥିଲୁ। ଆ କିଏ ଗୋଟେ ଚିଲୋଉଚି କିରେ ପାଖରେ?
ହେଟା ଗୋଟେ ଅଳିଆଟେ ଯୋଉ ନଣ୍ଡା ଅଳିଆଟେ।
ଓହୋ।
ଦ ହୁଁ ସାନ ଅଳିଆ।
ଓ ସାନଉଳି।
ହୁଁ।
ଏ ଟାଉଟର ହେଇ ଗଲାଣି ତାକୁ ଦେଖିଲା ମାନେ ଢ଼ାଇ ଢ଼ାଇ ଚାପୁଡ଼ା ଦବୁ ହେଲା।
ହୁଁ ସେ ଖାଲି କନୁଳିଆ ଆଖି ମୁଜି କନୁଳିଆ ମାରିବା କଥା ଆଉ।
ହ ରେ।
ଯୋଉ ତତେ ଅମୃତଭଣ୍ଡା ହେଇଗଲା ଶାଗ ହେଇଗଲା ଏରା ଭଲ ଲାଗେ ନାହିଁ।
ହଁ ଶାଗ ଅମୃତ ଭଣ୍ଡା ଭଲ ଲାଗେ। ପିଲାବେଳେ ବାଗ ବାଗ ଲାଗୁ ନଥିଲା। ଏବେ କିନ୍ତୁ ଭଲ ଲାଗୁଛି।
ଅମୃତଭଣ୍ଡା ପଡିକି ଶାଗ ହେଇଥିବ।
ହୁଁ ପନିପରିବା ମତେ ଏଇ ଶାଗ ଫାଗରା ବି ଭଲ ଲାଗେ ଆଗରୁ ପିଲା ଭଲ ଲାଗୁ ନ ଥିଲା ଆଗରୁ ଡାଲି ଖାଲି ତୁ ସାଗ ଏବେ କିନ୍ତୁ ଭଲ ଲାଗୁଚି। ଆଉ ରାନ୍ଧି ଜ ଘର ଲୋକ ରାନ୍ଧି ପାରୁନାନ୍ତି ଭଲ ସେ ଏରା କିଏ ଖାଇବ ବୋଲି ହେରା ଇନ୍ଦି ଭଲ ଲାଗୁନି। ଭଲ ସେ ରାନ୍ଧି ଥିବ ଯଦି ଭଲ ସେ ଭଲ ଲାଗିବ
ସୁନାଡେ ୟା ପରେ ଜଉ କଲ ଆଉ ଟିକେ ଛାଡିକି କଥା ହବା ଏଇନେ କାମ ଅଛି ଆଁ।
ହଉ ହଉ କଣ କାମ ଅଛି କି କୁଆଡେ ଯିବୁ ଏଇନା ନା କଣ?
ଟିକ୍ ହୁଁ ଆଉ ଅଧ ଘଣ୍ଟ ଘଣ୍ଟେ ହଉ
ଅଧ ଘଣ୍ଟେ ଘଣ୍ଟେ ଛାଡ଼ିକି କଲ୍ କରିବି।
ହୁଁ।
ଓ ହୋ।
ଏଇନା ଆଉ କାହା ସହିତ କରିକି କମ୍ପ୍ଲିଟ କରି ଦେଇଥା।
ହଁ ଦେଖେଇଆ ଲିକୁନ ତାକୁ କାହା କୁ ଗୋଟେ କହୁଚି ଲିକୁନ ତାର ଆଇଡି ଫାଇଡି ରା ଡିଲେଟ୍ ହେଇଗଲା।
ଉଁ ହୁଁ। ତୁମ ଆଡେ ଏ ଯୋଉ ଡିଲର ଚାଉଳ ଦିଏ।
କଣ?
ତମ ଆଡେ ଡିଲର ଚାଉଳ ଦିଆ ହୋଉଚି ତ?
ହୁଁ ସବୁଆଡେ ଦିଆଯାଉଚି ଆମ ଆଡେ କଣ।
ଉଁହୁ ଏଇ ଦାୟିତ୍ୱ ଟି କିଏ ନେଇଚି ଉଁ
ହୋଉ କାଟୁଚି ରହିଲୁ
ହଁ ହଁ।